ହଁ କୁହ।
କଣ କରୁଚ?
ଏଇ ପୁ ଯାଇଥିଲି ଟିକେ ବୁଲିବା ପାଇଁ ଆଉ।
ହୁଁ ହୁଁ। ସକାଳୁ କରୁଚି କଣ। ଏଇ ସକାଳୁ ଉଠିକି ତାପରେ ଆଜି ଟିକେ ଡେରିରେ ଉଠିଲି ତ ସକାଳୁ ଉଠିକି। ତାପେରେ ମୁଁ ପଢାପଢି କରୁଥିଲି। ଖାଇଲି ଗାଧେଇଲି ଠାକୁର ପୂଜା କଲି। ହଁ ମୁଁ ଖାଇଥିଲି ରୁଟି ଆଉ ସନ୍ତୁଳା ମିଠା।
ହଉ ହଉ।
ତମେ ଆଜି ସକାଳୁ କଣ କଣ କରିଛ?
ମୁଁ ଟିକେ ୱାର୍କ ଆଉଟ୍ କଲି ୱାର୍କ ଆଉଟ୍ କରିକି ଯାଇଥିଲି ଟିକେ ରନିଙ୍ଗ ୱାକ ମାରିବାକୁ।
ହୁଁ।
ରନିଂ କରିବାକୁ ଯାଇଥିଲି ତାପରେ ଫ୍ରେସ ଫୁଆସ ହେଲି ବ୍ରସ କଲି। ହେଇକି ଗାଧେଇ ପାଧେଇକି ଖାଇଥିଲି ରୁଟି।
ଯିବି। ଆଉ ପୁରୀ ବୁଟ ଡାଲି ଦହିବରା।
ଓହୋ।
ଆଉ ତମର ବିରି ମୁଗ ଭଲ ଲାଗିଛି ନା ତମର ସେଠି?
ହଁ ଧାନ ବି ଲାଗିଛି।
ଧାନ ବି ଲାଗିଛି?
ଧାନ ଚାଷ ଏପନ୍ତ ହେଇନି ହବ ବୁଣା ହେଇନି ହବ। କିନ୍ତୁ ମୋର ବାଦାମ ବି ଲାଗେ। ହଁ ବାଦାମ ଚାଷ ଆମ ଏପଟରେ ବହୁତ ଭଲ ହୁଏ କାହିଁନା ଆମ ଏପଟରେ ନଈ ପାଖରେ ପାଖାପାଖି ହେଇଯାଉଛି ନା ଯୋଉଥିରେ କି ତାକୁ ମାନେ ପାଣି ପାଣିର କିଛି ଅସୁବିଧା ନାହିଁ ହେଲା। ଯେଉଥିରେ କି ଭଲ ଚାଷ ବି ହୁଏ ଆମର ଏପଟେ ହଁ।
ଆଉ ଆମ ପାଇଁ କିଛି ବାଦାମ ରଖୁନାହାନ୍ତି?
ହଁ ହଁ ଅଛି ବା। ମୁଁ କହିଲି ତମ ସେପଟେ କୋଉଁ ଚାଷ ହୁଏ?
ଆମ ଏପଟେ ବାଦାମ ଚାଷ ଭଲ ହୁଏ ବିରି, ମୁଗ, ଧାନ ଆଉ ପନିପରିବା ସବୁ ତୁମ ପାଇଁ ନେଇଥି
ଆମ ଏପଟରେ ବି ପନିପରିବା ଲଗା ହୁଏ ବାଡି ମାନେ ଯୋଉ ବାରି ଟାଇପ ର ଯୋଉ
ହଁ ମୁଁ ଯୋଉ ପୋଟଳ ତୁମ ପାଇଁ ପଠେଇଥିଲି?
ହଁ ହଁ। ଆମ ଏପଟରେ ସବୁ କଲୋରା କି। ହଁ ହଁ ଆମ ଏପଟରେ କଣ ହଁ ହଁ ଆମ ଏପଟରେ କଣ?
ହେଲା
ଆମ ଏପଟରେ ପ୍ରାୟ ଛଞ୍ଚିଣା ଜହ୍ନି କଲରା ହ କି ଭେଣ୍ଡି ହଉ। ଟମାଟୋ ଏଇ ସବୁ ବେଶୀ ଲଗାନ୍ତି ଆମ ଏପଟେ ବହୁତ ଚାଷ ବାସ ବି ବହୁତ ଭଲ ହୁଏ ଆଖୁ ଚାଷ ବି ଭଲ ହୁଏ।
ଆ ତମର ଆଖୁ ଚାଷ ହୁଏବା ଆଉ ଏଥର ମୁଁ ପାଇଁ ରଖି ଥିବ ଆଖୁ।
ହଁ ହଁ ଠିକ୍ ଅଛି ତମେ ସେପଟେ ଆଖୁ ଚାଷ ହୁଏନି କି?
ଇ ଆମର ଆଖୁ ଚାଷ ହୁଏନି ଏଠି ଭଲ।
ହଁ ଆମ ଏପଟେ ଆଖୁ ଚାଷ ବହୁତ ଭଲ।
ଆମର ଏଠି ଟିକେ ବନ୍ଧାକୋବି ଫୁଲକୋବି ପୋଟଳ
ଓହୋ ଆମ ଏପଟରେ ବି ବନ୍ଧାକୋବି ଫୁଲକୋବି ହୁଏ ଶୀତ ଦିନେ ପ୍ରାୟ ସମସ୍ତେ ଲଗାନ୍ତି ସୋରିଷ ଚାଷ ବି ସମସ୍ତେ କରନ୍ତି।
ଆଉ ବାଦାମ ଆଉ ଆଜି ଖରା ବେଳେ କଣ ଖାଇବା ହେଇଛି ଘରେ।
ଘରେ ଆଜି ହେଇଛି ଭାତ ଡାଲି। ପୁଟଳ ଆଳୁ କଷା ଆଉ ଛୁଇଁ ଭଜା। ଆ ଶାଗ ଭଜା। ଆଉ ଆମ୍ବ ଖଟା, ହଁ ହଁ।
ଆଜି ବାଦାମ କଣ ହେଇଛି?
ବାଦାମ ଚୁରା, ଆଉ ପଣସ ପଣସ ତ ଆମର ଅଛି ନା ଆପଣ ମୁ ଗଛ ବି, ଆମର ପଣସ ମଞ୍ଜି ଚୁରା ହଁ ହଁ, ପଠେଇବ ପଠେଇବ। ଆଉ, ତମର ଆମ୍ବ ଆମ୍ବ ଗଛରେ କେ
ହଁ ଆମ୍ବ ଏଥରକ ଖଜୁରୀ ସବୁ ଅଛି। ତମ ପାଇଁ ରଖିଛି ତ ରଜରେ ନେଇକି ଯିବି ନା।
ହଁ ହଁ।
ଆଉ।
ଖଜୁରୀ ଗଛ ଆମର ବି, ଏଇ ଆମ ଘର ପାଖରେ ଅଛି। ସେଠି ଖଜୁରି କୋଳି ବି ଅଛି।
ଆମର ତ କେତେ ଗାଈ ଗୋରୁ ସବୁ ଆସୁଛନ୍ତି। ଖାଇବା ପାଇଁ ଆମ୍ବ ପଡୁଛି, ପିଲା ଆସୁଛନ୍ତି ଆମ୍ବ ଗୋଟେଇକି ନଉଛନ୍ତି। ଖଜୁରୀ।
ଆମ ଏପଟରେ ଆମ୍ବ ଏତେ ହେଇନି ଏଥରକ। କିନ୍ତୁ, ମୋ ମାମୁଁ ଘର ଏଥର ଆମ୍ବ ଆସିଛି।
ନାହିଁ।
ହଁ ନା, ଆମ୍ବ ବି ଆମର ଭଲ ହୁଏ ମୋ ମାମୁ ଏଇଥରକ ନାହିଁ, କାହିଁକି ନା ଆମ ପଟେ ମାଙ୍କଡ ବହୁତ ଅଛନ୍ତି ନା।
ତ ସେଠି ଜାଗିଲେନି ତ ସେ ମାଙ୍କଡ ଖାଇଲି।
ଆଉ।
ଆଉ ମାମୁ ଘରୁ ଆମ୍ବ ଆସିଛି ଆଜି ଆଉ।
ଆଉ ତମେ ଯୋଉ ବାଦାମ ପଠେଇଥିଲ ମୁଁ ଖାଇଛି ଯେ। ଆମର ହଉଛି ଅଧ ବେଳେ ବାଦାମ।
ହଁ।
ଆଉ ବାଦାମ କାଲି ଆମର ସିଝା ହେଇଥିଲା। ଲୁଣ ଯୋଉ ପକେଇକି ଗରମ ପାଣି ସିଜନ୍ତି, ବଢିଆ ଲାଗେ ନା।
କି ହଁ। ଆଉ ଭାଜିଲେ ବି ଗରମ ଗରମ ଭଜା ହେଇଥିବ। ତାକୁ ଯୋଉ ବାଦାମ ଚୁରି ଦେଇକି ଖାଇବ, କି ବାଦାମ ବି ସେମିତି ବି ଖାଇଲେ ଭଲ ଲାଗିବ। ମାନେ ଯ ଭାଜିକି ବେଶୀ ତ ସିଝା ଟା ତ ବେଶୀ ଭଲ ଲାଗେ।
ଆଉ ୱାର୍କାଉଟ କରୁଛ ନା। ଯତ୍ନ ନଉଛ ନା ନିଜ ଦେହର।
ହଁ ହଁ। ବାଦାମ ଟା ବହୁତ ଭଲ ଲାଗେ ସତ। କଥା
ଆଉ, ତମ ଝିଅ ଭଲ ଅଛି ନା। ଦେହ
ପୁଅ ଦେହ ଭଲ ହେଇଛି ନା।
ହୁମ ପୁ ହଁ ଭଲ ଅଛି। ଆଉ, ପଣସ ଏଥର କେମିତି ହେଇଛି। ହେଁ
ପଣସ ବହୁତ ହେଇଛି, ଆମ ମାଙ୍କଡ ବହୁତ ଖାଉଛନ୍ତି ତଥାପି ପଣସ ବହୁତ ପାଚୁଛି। ବହୁତ ହେଇଛି, କିନ୍ତୁ ଖଜା ପଣସ ଟା କଣ ଖାଇବାକୁ ଭଲ ଲାଗେ ଆକଚୁଲି। ଇଏ ମାନେ ଯୋଉଟା ଟିକେ ଟାଣ ଟାଣ ଟାଣା ଲାଗେ।
ଆଉ କହୁଚ କଣ? ସିଏ ଯୋଉ ଆଉ ଥରେ ପଣସ ମଞ୍ଜି ବରା ଖାଇଚ ବଢ଼ିଆ ଲାଗେନି ନା।
ପଣସ ମଞ୍ଜିିବରା ହୁଏ କି?
ପଣସ ମଞ୍ଜି ବରା ଖାଇନ ବଢ଼ିଆ ଲାଗେ। ପଣସ ମଞ୍ଜି ଛେଚା ହେଇକି ହୁଏ। ପଣସ ମଞ୍ଜି ଭଜା ହୁଏ। ଖାଇନ ଏଉଡା ସବୁ।
ପଣସ ମଞ୍ଜି ଭଜା ଖାଇଚି। ପଣସ ମଞ୍ଜି ବରା ଖାଇନି। ସେଟା କେମିତି ହୁଏ।
ହଁ ସେଇଟା କଣ କରନ୍ତି ମାନେ ପଣସ ମଞ୍ଜିଟାକୁ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତି।
ହଁ
ମଞ୍ଜିଆ ବରା ଭଳିଆ ହୁଏ। ନାଁ ହଁ ହଁ ଠିକ୍ କହିଲ ଭଜା ଯେମିତି ହୁଏ ଶୁଖେଇକି। ନାଁ ହଁ ଖାଲି ଗ୍ରାଇଣ୍ଡିଙ୍ଗ କରିଦିଅନ୍ତି। ଇଏ ଦେଇକି ପାଣି ଦେଇକି ଟିକେ ସେଇ ମନ୍ ମଞ୍ଜା ଭଳିଆ ଆଉ ମଞ୍ଜା ଯେମିତି ଚକୁଟିକି ହୁଏ। ଏଟା ସେହିଭଳିଆ ତାପରେ ଚକୁଟି ଦେଇକି ବେସନ ଟିକେ ଗୋଳେଇ ଦେଇକି ମଞ୍ଜାବରା ଭଳିଆ କରନ୍ତି ହାତରେ।
ଓହୋ
ମାଉସୀ ଆଉ କଣ କହୁଚ? ହଁ ଅଦା ରସୁଣ ଦେଇକି ହଁ ଛେଚ୍ ଏଟା ହେଇକି କୁଆଡ଼େ କଣ କହୁଚ?
ମଞ୍ଜା ବରାଟା ବି ଭଲ ଲାଗେନା। ମଞ୍ଜା ବରା ଆଉ କି ଯୋଉ ଫୁଲ କଦଳୀ ଫୁଲ ବରା ଭଣ୍ଡା ବରା ହଁ।
ମୁଁ ରଖିଛି ଏଥର ବନେଇକି ଯିବି ଆଉ।
ହଁ ହଁ
ଆଉ
ଭଣ୍ଡା ବରାଟା ବି ବଢ଼ିଆ ଲାଗେ। ହଁ ମମି ଦେହ ଭଲ ଅଛି। ବାପାଙ୍କ ଦେହ ବି ଭଲ ବାପା ଆସିବେ ଗଣେଶ ପୂଜାରେ।
ଆଉ ବାପା ପଇସା ପଠେଇଚନ୍ତି ଯୋଉ କହୁଥିଲ ଜୋତା ଆଣିବା କଥା।
ହଁ ହଁ ପଠେଇଚନ୍ତି। ହଁ ମୁଁ ଯିବି ମଙ୍ଗଳବାର ନାନୀ
ଓହୋ ହେଲା ଆଉ ଏଥର ନୂଆ ଡ୍ରେସ୍ ଆଉ ଚୁଇଁର ଏବେ ନୂଆ ଡ୍ରେସ୍ ପିନ୍ଧିବ।
ହଁ ଚୁଇଁ ବି ନୂଆ ଡ୍ରେସ ପିନ୍ଧିବି ଚୁଇଁ ଏବେ ସବୁଦିନ ସଖାଳେ ଉଠିକି ତା ଠି ସୂର୍ଯ୍ୟ ନୋଉ ମାନେ ଆସିବା ପୂର୍ବରୁ ନୋଉ ନୋଉନୁ ପୂର୍ବରୁ ସେ ସେତେବେଳେ ପୁରା ଯୋଉ ଗାଧେଇ ପଡୁଚି।
ଆଉ ତାହେଲେ ଚାଷ କିଏ କରୁଚେ ତ ବଡ଼ବାପା ନା।
ହଁ ବଡ଼ବାପା ଆମର ମାନେ କଣ କଣ ହୁଏ ନା। ମାନେ ଆମ ଏପଟେ ଯୋଉ ମାନେ ଅଛନ୍ତି। ଆମ ଏପଟରେ ଅଛନ୍ତି ଲୋକଙ୍କୁ ଦେଇ ଦିଅନ୍ତି ଭାଗ ଚାଷ କରିବା ପାଇଁ ଯୋଉ ଦିଅନ୍ତି ନି। ଭାଗରେ ବି ଦିଅନ୍ତି। ତ ସେଇଭଳିଆ ଦେଇ ଦିଅନ୍ତି ଆମର ଜମି ସବୁ ଆଗରୁ ଆମର ଚାଷ ହଉଥିଲା ବହୁତ ଏବେ ବି ହଉଚି। କିନ୍ତୁ ପ୍ରାୟ ଜମି ଭାଗରେ ଦିଆଯାଉଛି। ମାନେ ଆଧାର
ଆମକୁ ଏଇଟା ଦଉନା କେତେ ଟଙ୍କା। କଥା ଆଉ ଛାଡ ଆମର ତ ଅଛି ଆଉ ଆମେ ଏତିକି ସମ୍ଭାଳି ପାରୁନୁ ଆଉ ତମ ଆଉ ତମର ତ ଚାଷ ଭଲ ହଉଛି ଆଉ ଭଲ କଥା ଆଉ।
ହଁ।
ଆଉ ଆମ ପାଇଁ ରଖିଥିବ ପଣସ ଆମେ ଯାଇକି ଆଣିବୁ ଆ ତମ ପାଇଁ ରଖିଛି କଦଳୀ ଭଣ୍ଡା ମଞ୍ଜା ସବୁ ନେଇକି ଯିବି ଏଇ ରଜ ବେଳକୁ ଆଉ।
ହଁ ଠିକ୍ ଅଛି।
ଅଙ୍କଲ ଙ୍କୁ କହିଥିବ ମୋ ପାଇଁ ରଖିଥିବେ।
ହୁଁ ହୁଁ ଠିକ ଅଛି। ବାଡିି କଦଳିଟା ବି ଖାଇବା ପାଇଁ ଭଲ ଲାଗେନା କି?
ହଁ ଆମର ତ ଅଛି କାବୁଲ ଖେଲାର ଯୋଉ ଇଏ କ ଦଳି ଆମର ପଡିଛି ଗଛ ହଁ
ଆମର ବି ପଡିଛି ଆମର ବି ପାଚିଚି ସେ କଦଳୀ ଗୁଡା ମାନେ ଆମର ଗୋଟିଏ କଦଳୀ
ପିଲା ବି ଖାଇଦବୁ ବଢିଆଲେ
ହଁ। କଦଳୀ କି କଞ୍ଚା କଦଳୀକୁ ବି ଖଟା ଦେଇକି ଯୋଉ ବେସର ଟାଇପ ର କରନ୍ତି। ସେଇଟା ବଢିଆ ଲାଗେ ହଁ ହଁ।
କଦଳୀ ଗୋଟା ଭଜାକୁ ପଖାଳ ଓ କଣ ଚମ ତ୍କାର ଲାଗେ?
ତା ଧିଅରେ ଟିକେ ବଢି ଚୁରା ନହେଲେ ବାଦାମ ଚୁରା।
ହ ହ।
ବହୁତ ଭଲ ଲାଗୁଛି ଏଇଟା ଏଇ ସବୁ କଥା ଆଉ ଏଟା ବି ଭଲ ଲାଗେନା କି କୋଉଟା କହିଲ ଯୋଉ ସଜନା ଶାଗ ଯୋଉ ହୁଏ ବରା କରନ୍ତି ନଲେ ସଜନା ଶାଗରେ ଯୋଉ ତରକାରୀ ଟାଇପ ର ମାନେ ଶାଗ ତରକାରୀ ମସଲା ଦେଇକି ତରକାରୀ ଟାଇପ ର କରନ୍ତି ଜୁକଜୁକ। ହେଇକି ଯୋଉ କରନ୍ତି ଶାଗ ତରକାରି। ସଜନା ଶାଗ ତରକାରୀ ସେଟା ବି ଭଲ ଲାଗେ ନା। ହ୍ୟାଲୋ।
ହୁଁ। ଏ ସବ ତମସା ପଟରେ ଗରମ କେ ଜ ରହୁଛି ଆ
ଓହୋ।
ଆଜ୍ଞା। ହଉ।
ଏଇ ସବୁ କଥା ଆଉ ଆଉ ହଉ କଣ ଆଜି ଖାଇବା କଣ ହଉଛି ପୁଣି ଖାଇବା ଖାଇବା କଣ ହେଇଛି ଆଜି? ହ୍ୟାଲୋ।
କହୁଛି ଆଉ ପରେ କହିବି ଆଉ ରଖୁଛି।
ହଉ ରଖିଦିଅ କାମ ଅଛି।